ହଁ ହଁ କ୍ଲିୟର ଅଛି।
କଣ କରୁଥିଲେ?
ହାଟକୁ ଟିକେ ହଁ ବର୍ଷା ହଉଛି ହାଟକୁ ଯାଇଥିଲି ହାଟରୁ ଆସିିକି ଏବେ ବସ
ଓହୋ କଣ ଆଣିଲେ ହାଟରୁ?
ହାଟରୁ ଆଳୁ ହେରିକା ଆସିଲା ବିଲାତି ବାଇଗଣ।
ହଁ ଆମର କାଲି ହାଟ ଥିଲା ମୁଁ ଯାଇଥିଲି। କେତେ ଜିନିଷ ଆଣିଛି କେତେ ବର୍ଷା ଆସିଲା। ପଳେଇ ଆସିଲି ଶୋଉଦା ହଁ, କମ୍ ସେମିତି ଅଛି। ଚାଳିଶ, ଚାଳିଶ ଟଙ୍କା ତିନି କେଜି ଆଡୁ ଆଉ।
ହଁ, ସିଏ ତ ଚାରିଆଡ଼େ ଆଳୁ ତିନି କେଜିକି।
ଆଉ ଏଠି ତ ପିଆଜ ତିରିଶ କରି। ଟମାଟୋ ଚାଳିଶ ଏମିତି ଅଛି ଆଉ।
ହଁ, ସେଇ ଏକା ଅଛି ପୁରା ଆମର ବି ସେଇ ସେଇଆ ନେବା।
ଆଉ ଘରେ ସବୁ କଣ କରୁଛ?
ଘରେ ଏବେ ସନ୍ଧ୍ୟାବେଳ ତ କିଏ ସନ୍ଧ୍ୟା ହେରିକା ଦେବେ ବୋଉ ହେରିକା ଓଳାଓଳି କରୁଛନ୍ତି ଆଉ।
ସନ୍ଧ୍ୟା ହେଲେ ତୁମେ ଯେ ତୁଳସୀ ଗ ଗଛ ପ ଆଉ ମାନେ ଗଛ, ଆଡୁ ଯାଇକି କଣ ଇଏ ଦଉଛ ଦୀ ପ ସବୁ ନା
ନାଁ ନାଁ, ହଁ, ହଁ ହଁ ଦିଆହୋଉଛି ସନ୍ଧ୍ୟା। ଠାକୁରଙ୍କ ପାଖରେ ଦିଆ ହୁଏ। ମାନେ ଆମର ଯିଏ
ହଁ ହଁ।
ତାଙ୍କ ପାଖରେ ସବୁ ଦିଆ ହୁଏ।
ସିଏ ତ ଚଉରା ତମର ରହୁଛି ନା ତାକୁ ଚଉଁରା
ହୁଁ ଚୋଉଁରା।
ଓ ହୁଁ ଆଉ ଘରେ ସବୁ ଏବେ କଣ କରିୁଛନ୍ତି ବାପା?
ବାପା ନାହାନ୍ତି ବାପା ଗୋଟେ ଯାଇଛନ୍ତି ଗାଡି ଭଡାରେ ନେଇକି।
ଓହୋ। ସେ ଡ୍ରାଇଭର ଅଛନ୍ତି।
ହଁ।
ବଢିଆ।
ଗୋଟେ ସ୍କୁଲ ରେ ଚଲାଉଛନ୍ତି ଗାଡି ଆଉ।
ବଢିଆ। ଆଉ ଏବେ ଯାଇକି ଆସିନାହାନ୍ତି ବର୍ଷା ହୋଉଛି?
ନା ଏବେ ଗଲେ ବା ଜଷ୍ଟ।
ଓହୋ।
ଆଉ ଖାଇଥିଲ କଣ ଆଜି?
ଅ ଖାଇଥିଲି ଭାତ ଡାଲି। ଆଳୁ ଚଟଣିୀ ଖଟା ଆପଣ କଣ ଖାଇଥିଲେ?
ଖାଇଥିଲି ସେଇ ଭାତ, ଡାଲି, ଅଣ୍ଡା ତରକାରୀ ହେଇଥିଲା।
ଆଉ ବାହାର ଯାଉନାହାନ୍ତି କଣ ଖାଇଲେ ବାହାର ଯାଇକି?
ବାହାରୁ ସେଇ ଦହିବରା ହାରିକା ଖାଇଥିଲି।
ନାଁ ଏବେ ଯୋଉ ହାଟକୁ ଯାଇଥିଲେ କଣ ଖାଇଲେ?
ନା, ନା ହାଟରେ କିଛି ଆଉ ଖାଇନି।
ଆମର ତ ଇସ୍କୁଟି ବାହାର କରି ହଉନି ଏତେ କାଦୁଅ ହେଇଛି ସବୁଆଡେ।
ହୁଁହୁଁ।
ମା କହୁଥିଲେ ଜେଜେମା ଯିବେ ତାଙ୍କ କଣ ବ୍ୟାଙ୍କ ବ୍ୟାଙ୍କ ର ଅଛି କାମ ଟିକେ କହିଲେ ଏଇ ଜନସେବା କେନ୍ଦ୍ରରେ ନେଇକି ଚାଲ୍।
ତମର ଯୋଉ ମାମା ତମ ମା। ପୁଣି ଆସିଲେ ନା ନାଇଁ ତମ
ନା ଆସିଲଣିି କାଲି ଆସିବେ ସକାଳେ। ମାମୁଁ ଯାଇଛନ୍ତି ଭୁବନେଶ୍ୱର ସେ ଏବେ ଯାଇକି ଆସିନାହାନ୍ତି ତାଙ୍କୁ କହିବେ ସେ କାଲି ନେଇକି ସକାଳେ ଛାଡିଦେବେ ଏଇଠି ମୁଁ ଯାଇକି ନେଇକି ଆସିବି ତାଙ୍କୁ। ସେ କଣ ମାନେ ଯେ ମୋ ମାମୁଁ ରହୁଛନ୍ତି ଦୁବେଇ ରେ ନା ସେ ଯିଵ୍ ଦୁବେଇ କାଲି ଯିବାର ଥିଲା କାଲି ସେ ଦୁବେଇ ଯାଇଥାନ୍ତେ ସେ ଏଇଠି କେନ୍ଦୁ ପାଟଣା ରେ ଛାଡିକି ଯାଇଥାନ୍ତି।
ହଁ।
ସେ ଦେଖିଲେ ମାମୁ ବାହାର କରୁଥିଲେ ବୁଲେଟ ବାହାର କରୁଥିଲେ ଏମିତିଆ କାଦୁଅ ଥିଲା ଆ ଗ ଗଉଡି ପଡିଲେ ଅଣ୍ଟାରେ ମାର ହେଇଗଲା। ବାଜିଗଲା ତ ଏବେ ଯାଇଛନ୍ତି ଭୁବନେଶ୍ଵର ହସ୍ପିଟାଲ ଯାଇଛନ୍ତି ସେ ଆସିଲେ ପଚାରିକି ଆସିବେ ସେ କାଲି ଆସିଯିବେ। ଲଘୁଚାପ ହେବାର ଥିଲା ସେ କହୁଥିଲେ ନା କହିଲେ ମୁଁ ପଲେଇଯିବି।
ଓହୋ।
ଆଉ ରାତିରେ କଣ ରୁଟି କରୁଚ ଖାଇବ
ରାତିରେ ଭାତ ଅଛି ଶବୀଜ କରିଥିଲି ସେଆ ଅଛି ରୁ ରୁଟି ଅଛି ରୁଟି ଖାଇବା ଆଲେ ବେସନ ଅଛି ବେସନ ରେ ଚିଲା କରିବୁ।
ଉହୁଁ।
ପିଲା ଖାଇବା ଆମେ ଖାଇବା ଚିଲା ଚିଲା।
ଚିଲା ମାନେ ଚିପ୍ସ?
ନାଇଁ ନାଇଁ ମାନେ ବେସନ ରେ ପିଆଜ ଅ ଟମାଟର ମାନେ ପକେଇକି ସେ ରୁଟି ବଡିଆ ଯୋଉ ହଉନି ଡୋସା ବଡିଆ ଚିଲା ଟା।
ହୁଁ ହୁଁ ହୁଁ।
ସେମିତି କରିବ।
ହଁୁ।
ନହେଲେ ପକୋଡ କରିବା କାଲି କରିଥିଲୁ ପକୋଡି ଆଜି କରିବାର ମନ ନାହିଁ।
ହୁଁ ଖାଲି ଆଜି ଟିକେ ବେଶୀ ବର୍ଷା ନାହିଁ ଆଜି ଟିକେ ଅଳ୍ପ ଅଛି।
ହୁଁ। ଆଉ ବେସନ ପକୋଡି ଭଲ ନାଗେ ଆପଣଙ୍କୁ?
ହଁ ହଁ ଭଲ ଲଗେ। ଏମିତି ବେଶୀ ନାଇଁ ବରାହେରିକା ଟିକେ ଭଲ ଲାଗେ ଆଳୁଚପ୍ ଟା ମତେ ଟିକେ ଅଧିକ ଭଲ ଲାଗେ।
ହଁ।
ଯୋଉ ବିରି ଯଉ ଆଳୁ ଚୋପଟା ହୁଏ ସେଇଟା ଟିକେ ଅଧିକ ଭଲ।
ମୁଁ ଯିବି ଯଦି ନହେଲେ କିଏ ଯିବେ ସାଙ୍ଗମାନେ ତାଙ୍କୁ କହିବି ସାହିରେ ଲୋ ତ କିଏ ଯିବେ ଯଦି ବାହାର କହିବି ପିଆଜି ଫିଆଜି ଆଣିଦେବେ। ବାହାର ପିଆଜି ଫିଆଜି ମତେ ଭଲ ନାହିଁ ଘରଠାରୁ।
ଘର ପାଖେରେ ଦୋକାନ।
ଅଁ ଗୋଟେ କିଲୋମିଟର ହେବ ସେ। ନହେଲେ ମ୍ୟାଗି ଫ୍ୟାଗି ଆଣିବା ଖାଇବୁ।
ଓ ହୋ।
ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି।
ଆଉ ଜେଜେମା ଜେଜେବାପୁ କଣ କରୁ
ନାଇଁ ଜେଜ ନାହାନ୍ତି ଜେଜ ମୁଁ ଦଶମ ପରୀକ୍ଷା ଦଉଥିଲି। ତା ପୂର୍ବ ଦିନ ଚାଲି ଯୋଉ ମ୍ୟାଥ ପରିକ୍ଷା ର ପୂର୍ବ ଦିନ ଚାଲିଗଲେ ଜେଜ। ତ ମ୍ୟାଥ ମୋର ସେଇଥିପାଇଁ ପୁରା ଖରାପ ଥିଲା। ପଇଁଚାଳିଶ ଥିଲା ମୋର ମାର୍କ ମ୍ୟାଥରେ ମୋ ସବୁଥିରୁ ହଁ-
ମୁଁ ତ ମାନେ ଦେଖିନି ଜେଜେବାପାଙ୍କୁ। ଦେଖିନି ମାନେ ଗୋଟେ ବର୍ଷର ଥିଲି ତାଙ୍କୁ କ୍ୟାନସର ମାନେ ଆମ ମାନେ ଯୋଉ ରହୁନା ମାନେ ଆମ ଇ ଇଏରେ
ହଁ -ହଁ।
ସବୁକୁ କ୍ୟାନସର ହଉଛି ମାନେ ମୋ ଜେଜେବାପା ଙ୍କର ହେଲା ତାଙ୍କୁ ମୋ ମଝିଆ ଜେଜେ ବାପାଙ୍କୁ ହେଲା। ଆଉ ଗୋଟେ ଛୋଟ ଅଛନ୍ତି।
ହୁଁ- ହୁଁ-
ଦି ଭାଇଙ୍କୁ ତ ହଉଛି ହେଇଥିଲା ତାଙ୍କୁ ଏବେ କି ନାହିଁ କିଏ ଜାଣି ? ଓହୋ -
ହୁଁ -ହୁଁ ନା ମୋ ଜେଜେଙ୍କର ସେଇ-
ଥରେ ଦେଖିଦେଇଛି ହଁ ଜେଜେମା ଦେଖଉଥିଲେ।
ହୁ- ହୁ- ମୋର ପା ସେଇ ଜେଜେ ପଡିଲା ବେଳେ ଇଏ ହେଇଥିଲା ମୋର ସେଇଥିପାଇଁ ମ୍ୟାଥ ପୁରା ଖରାପ ଥିଲା। ଜେଜେ ପୁରା ଚାରି ବର୍ଷ- ଭଳିଆ ମୁଁ ଷଷ୍ଠରେ ନା କେତେରେ ପଢୁଥିଲି ଜେଜେ ପୁରା ପଡିଲେ ବେଡରେ।
ପାରାଲିସ ହେଇ ଯାଇ
ହଁ ପାରାଲିସିସ୍ କଣ ଯାଉଥିଲେ ଆମେ ଷଷ୍ଠରେ ଖେଳିଲା ବେଳେ ମର ଯେତି ତିକି ମନ ଅଛି ଜେଜେ ଯାଉଥିଲେ କଣ ନା ଚେୟାର ନେଇକି ଦାଣ୍ଡ ପିଣ୍ଢାରେ ବସିବା ପାଇଁ। ତ ଚେୟାରକୁ ଗୋଟେ ତିନି ଟା ଯାକ ଗୋଡ ରହିଲା ପିଣ୍ଢା ଉପରେ ଆଉ ଗୋଟେ ଗୋଡ ପିଣ୍ଢା ତଳକୁ ଖସିଗଲା ଚେୟାରର। ସେଉଠି ଯେତେବେଳେ ପଡିଗଲେ ତାଙ୍କ ଗୋଡ ହାଡ଼ ଟା ଇଏ ହେଇଗଲା ହାଡ଼ ଟା ହେଲାଯେମିତି ଡ଼କ୍ ଦେଖାହେଲା ବହୁତ ଇଏ ହେଲେ। ସେ କହିଲେ ନାଇଁ ତାଙ୍କର ବୟସ ହେଇଗଲାଣି ହବନି ତାପରେ ଯୋଉ ସେକ ଦିଆ ହୁଏ ନା।
ହଁ -ହଁ-
ହଁ ସେ ସେକ ଦିଆ ହେଲା ସେକରେ ବିି ହେଲାନି ଆଉ ସେକରେ ବି ହେଲାନି। ନା ଠିକ ହେଲାନି ନା ବୟସ ବି ହେଇଯାଇଥିଲା।
ମୁଁ ହେଇଗଲାଣି ମୋ ଜେଜେଙ୍କ- - ଆପଣଙ୍କୁ ଅ କେତେ ମାନେ ପଚିଶ ବର୍ଷ ତ ହେଇଯିବ।
ହୁଁ।
ପଚିଶ ନହେଲେ କୋଡିଏ ବର୍ଷ ତ ହେଇଯିବ ତାଙ୍କୁ।
ହୁଁ ସେଇ ବେଡ ରେ ତାଙ୍କର ସବୁ ହେଇକିନା ସବୁ ପରିସ୍ରା ସବୁ ଇଏ ହେଇଥିଲା ତାଙ୍କର ସେଇଥିରେ ଆଉ।
ହଁ ହଁ। ସେତ ରହିକି ଗଲେ ମୁଁ ତ କେବେ ବି ଦେଖିନି, ମା ଦେଖଉଥିଲେ ଫଟୋରେ। ମୋ ବଡ ଭଉଣୀ ଦେଖିଥିଲେ ତାଙ୍କୁ। ମଝିଆ ଭଉଣୀ ବି ଟିକେ ଟିକେ ମନ ଅଛନ୍ତି, ମୋର ତ କିଛି ମନ ନାହିଁ ତାଙ୍କୁ ଦେଖିନ ଅ ଗୋଟେ ମନେ ଅଛି ସେ ଖାଲି ଖଟରେ ଶୋଇଥିଲେ ମୁଁ ଯାଇଥିଲି ଆଉ ସେ ଯୋଉ ଇଏର ଆଗରେ ଯୋଉ ଉଁ ନକଲି ଦାନ୍ତ ମିଳୁନଥିଲେ ଏମିତି ନଗେଇକି ଡରଇବେ। ବ୍ୟାାମପାରରେ ବଡି ସେଇଟା ସେ ରଖୁଥିଲେ ସବୁ ଡରୁଥିଲେ ମାନେ ଯିଏ ଆମେ ମୁଁ ଆହୁରି ମୋ ଭାଇ ସବୁ ଭାଇ ଭଉଣୀ ସେଇ ମାନେ ମସ୍ତି କରିବ ଆମେ ସାଙ୍ଗେ ଆଜ୍ଞା।
ମୁ କହିଲି ତମର ଖାଲି ଦିଟା ଭଉଣୀ ଅଛନ୍ତି?
ହଁ ହଁ ଆମେ ତିନି ଭଉଣୀ, ଭାଇ ନାହିଁ ଆମର।
ଓହୋ।
ଏତେ କାଶ ହୋଉଚି।
ହୁଁ ହୁଁ ଥଣ୍ଡା ଏରିକା ହେଇଯାଇଥିବ ପେଟ ଗରମ ଘରିକା।
ଆଉ ସବୁ ଭଲ?
ହୁଁ ହଁ। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନା ଯାଇନୁ ଏବେ ସନ୍ଧ୍ୟା ହେଇଗଲାଣି ଯାଇକି ଘର ଫର ଉଁ ଝାଡିକି ଏ ଚା ପିଇବ ଆଉ କଣ କରିବା।
ଚା ସେ କରି ଆସେ?
ହଁ ଚା କରି ଆସେ, ଚା ଆମ ଘରେ ଚାରି ଟାଇମ ତିଆରି ହୁଏ। ବୋଉ ଜଦି ରହେନା ବୋଉ ଆମର ଚାରି ଟାଇମ ପିଏ ଚା ପି
ମାନେ ଚା କଣ ନାଲି ଚାହା ଭଲ ଲାଗେ ନା କ୍ଷୀର ଚାହା କୋଉ ଚା କଣ?
କ୍ଷୀର ଚା କ୍ଷୀର ଅମୁଲ ଚା
ଓହୋ କ୍ଷୀର ଟା କଣ ଗାଈ ଅଛନ୍ତି?
ଗାଇ ନାଇଁ ଆସ ଲଗା ଘର ଙ୍କର
ଉଁ ହୁଁ। ଆଉ କଣ କୁହ?
ଆଉ ଯାଉଛୁ କାଶ ଔଷଧ ଖାଇବୁ ବହୁତ କାଶ ହେଇଲାଣି।
ହୁଁ ହୁଁ ମେଡିସିନ ହେରିକା ଖାଇଦିଅ ଆଉ।
ହଁଁ ଯାଉଛି ଖାଇବବି ଆଉ କଣ କରିବି ବର୍ଷା ହୋଉଚୁ। କୋଉଠି ତ ଯାଇପାରୁନୁ।
ମାନେ ଘର ଆଗ କଣ କାଦୁଅ ନା କଣ?
ବହୁତ କାଦୁଅ ଅଛି ଏଠି।
ପକା ନାହିଁ?
ଠିକ ଅଛି ରଖୁଛି ଔଷଧ ଖାଇକି କରିବି ପରେ।
କାଟି ଦିଅନ୍ତୁ।